ହଁ ଭାଇ ନମସ୍କାର ଭାଇ।
ନମସ୍କାର। କଣ କରୁଚ?
ଏଇ ବସିଥିଲି। ଆପଣ କଣ କରୁଛନ୍ତି?
ନା ମୁଁ ଏଇ ବସିଥିଲି ଜଣ ବନ୍ଧୁ ସହିତ କଥା ହଉଥିଲି ଆଉ।
ଆଚ୍ଛା। ଆଉ ଭଲ ଆଉ ଆପଣଙ୍କର ସରିଗଲାଣି ଖିଆ ପିଆ?
ହୁଁ।
ତୁ ଜାଣିନୁ ହାତ ପାତରେ ମୁଁ । ହାତରେ ମାରିବି। ଏଇ ଘର ଟିକେ ଜଷ୍ଟ ବାହାରେ ଅଛି ଆଉ।
ଅଁ ପଳ
ହଁ ଭାଇ। ବୁଲାବୁଲି ହଁ ବୁଲାବୁଲି କରିବାକୁ ଯାଇଥିଲି ଆ ହ ଆମର କୋରାପୁଟ ବୁଲାବୁଲି କଲି ହଁ ରଜରେ ତ ବୁଲାବୁଲି ହେଇଛି। ଆ କୋରାପୁଟ ବି ଯାଇଥିଲି କୋରାପୁଟରେ ଦେଓମାଳି ପର୍ବ ତ ଦେଖିଲି ଆ ବହୁତ ବଢିଆ ଜାଗା ଗୁପ୍ତେଶ୍ଵର ଯାଇଥିଲି। ଆଉ ରଜରେ ସବୁ ବୁଲାବୁଲି କରିକି ଯାଇଛି ଆଉ ଆପଣ ଯାଇଛନ୍ତି କୋରାପୁଟ?
ଦେଓମାଳି ପର୍ବତ?
ହଁ ଦେଓମାଳି ତଳମାଳି
ନା ଆଉ ଗୋଟେ ଏଠି କଣ ଅଛି ଗୋଟେ କି ଘାଟି ଗୋଟେ ଅଛି।
ହଁ କଣ ଘାଟିିକି ଗୋଟେ ଅଛି। ସେ କା ଟିକେ ନା ଏମିତିରେ କଣ ଅଛି।
ସେ କଣ କି ମାଲ୍ୟାଗିରି।
ମାଲ୍ୟାଗିରିଟା ଏପଟେ ଅନୁଗୁଳ ପଟେ ଅଛି।
ଅନୁଗୁଳ
ହୁଁ ମାଲ୍ୟଗିରିଟା ଅନୁଗୁଳପଟେ ମହେନ୍ଦ୍ରଗିରି ମହେନ୍ଦ୍ରଗିରି ଆପଣ କହୁିବେ ମହେନ୍ଦ୍ରଗିରି ହଉଛି ଆମର ଗଜପତି ଡିଷ୍ଟ୍ରିକଟ ରେ ଅଛି ମହେନ୍ଦ୍ରଗିରି। ସେଟା ଏ ବଢିଆ ଜାଗାଟା। ହୁଁ ସେ ବାଟ ଦେଇକି ବି ଯାଇ ହବ ହଁ ସେଇ ବାଟ ଦେଇକି ବି ଯାଇ ହବ। ହବ ଆମର ଏଟେ ବ୍ରହ୍ମପୁର ଦେଇକି ରାୟଗଡା ଦେଇକି ବି ଯାଇବ।
ଓହୋ ସେ ମହେନ୍ଦ୍ରଗିରି ଯାଇଥିଲେ ଦିଟା ସାଙ୍ଗ ତ ସେ ସବୁ ଫଟୋ ପଠେଇଛନ୍ତି ସବୁ ମତେ। ଆ ତମର ଟା କଣ କୋରାପୁଟ ଯାଇଥିଲ ନାଇଁ
ହଁ କୋରାପୁଟ ଯାଇଥିଲି ଆଉ
ଅ ଏ ରଜରେ ଯାଇଥିଲା
ହଁ ରଜରେ ଯାଇଥିଲି ବୁଲାବୁଲି କରିକି ଆସିଲି ଆଉ
ଓ ହଁ ଆ ଜାଗା ତ ଭଲ ଜାଗା ଏଠି ପୁରା ଆଉ
ହଁ ପୁରା ଜବରଦସ୍ତ ଜାଗା ଆହୁରି କନ୍ଧମାଳ ଡିଷ୍ଟ୍ରିକ୍ଟ ରେ ଯଦି ବି ଯିବ ବହୁତ ବଢିଆ ଜାଗାଟା ଅଛି ବଲାଙ୍ଗିର ଯଦି ଯିବ ଆମର ହରିଶଙ୍କର ନୃସିଂହନାଥ ଆଉ ଅଛି ଆମର ଅ ରାଣୀପୁର ଝରିଆଲ ଅଛି ଗୋଟେ ଜାଗାଟେ ଆମର ଚଉଷଠୀ ଯୋଗିନୀ ମନ୍ଦିର ଅଛି
ଓ
ଚଉଷଠି ଯୋଗିନୀ ମନ୍ଦିର ଇଣ୍ଡିଆରେ ଚାରିଟା ଚଉଷଠି ଯୋଗିନୀ ମନ୍ଦିର ଗୋଟେ ହଉଛି ବଲାଙ୍ଗୀର ଆଉ ଗୋଟେ ଭୁବନେଶ୍ୱର ଆଉ ମଧ୍ୟପ୍ରଦେଶରେ ଦିଟା ବଢିଆ ଜାଗା ଅଛି ସାଧନା ପୀଠ ତ ତନ୍ତ୍ର ସାଧନା ପୀଠ ସେଇଟା ସେଟା ମାନେ ମାଙ୍କର ସବୁ ପାର୍ବତୀ ମାଆଙ୍କର ସବୁ ବିଭିନ୍ନ ପ୍ରକାର ରୂପ
ଓହୋ ତ ସେଠ ଓଙ୍କୁ
ଯେମିତି ଆମର ବିରଜା ମନ୍ଦିର ହଁ ହଁ ସେଠି ମାନେ ରାଜା ପୁରୁଣା ରାଜା ମେ ପୁରୀ ମନ୍ଦିର ଠାରୁ ପୁରା ପୁରୁଣା
ତାଠୁ ପୁରୁଣା
ଏଳିଆ ଆଉ
ପୁରୀ ମନ୍ଦିର ବି ପୁରୁଣା ନା
ପୁରୀ ମନ୍ଦିରଠୁ ବି ବହୁତ ପୁରୁଣା ବହୁତ ପୁରୁଣା ହଁ ହଁ ତିନିଶହ ଚାରିଶହ ବର୍ଷ ଆହୁରି ପୂର୍ବରୁ ସେଇଟା ଷୋଳଶହ ଯୋଉ ଖ୍ରୀଷ୍ଟାବ୍ଦ ନା ମାନେ ଷୋଳଶହ ଛଅଶହ ସରି ଛଅଶହ
ଓହ ତାହେଲେ ବହୁତ ପୁରୁଣା ଆଉ
ହଁ ହଁ ପୁରୀ ମନ୍ଦିର ତ ଆମର ହେଇଛି ଏଗାରଶହ ମସିହାରେ ଆଉ ଆପଣ କଣ କୁଆଡେ ବୁଲିବାକୁ ଯାଇଛନ୍ତି ଆଉ ଏପର୍ଷ
ମୁଁ ଯାଇଥିଲି ଏଠି ହରିଶଙ୍କର ଯାଇଥିଲି ନୃସିଅନାଥ ବି ଯାଇଥିଲି।
କୋଉଠି ମାନେ। ଆଛା ସେଇଟା ତ ସମ୍ବଲପୁରରେ ରହିଲା।
କଣ କହିଲ?
ହଉ ସେଠ ତ ସମ୍ବଲପୁରରେ ରହିଗଲା।
ତ ଗୋଟେ ଇଆଡ଼େ ପଳେଇ ଆସ ସମ୍ବଲପୁର ସେ ସେ ଯେଉଁ ହରିଶଙ୍କର
ହଁ ହଁ ଆଉ କଣ ଆଉ ଆଉ ଘରେ କଣ ଆଇକ କଣ ହେଇଥିଲା ଖ ହଁ ଘଟେଶ ଯାଇଛି ଆଉ ଖିଆପିଆ କଣ ହେଇଛି।
କେବେ ହେଇଥିଲା ସକାଳେ ଖିଆଇଥିଲା ରୁଟି ହାଲୁ
ହଁ
ହ୍ୟାଲୋ
ହଁ ଶୁଭୁଛି ଶୁଭୁଛି ଭାଇ
ହଁ ଏଇଣ ସକାଳେ ରୁଟି ଡାଲମା ହେଇଯାଇଥିଲା
ଆଚ୍ଛା
ଆଉ ଗାଧୁଆ ବଳକୁ ଭାତ ଭାତ
ଆଚ୍ଛା ମ ଆଉ କଣ
ଭାତ ଘାଟ ଖଟା ଖିରି
ଯା ଆଜ ମଙ୍ଗଳ ଗଲେ ସେଇଥି ପାଇଁ
ହଁ ଭଲ ହେଇଥିଲା ଏଠି ମନ୍ଦିର ଖାଇବା
ଆଚ୍ଛା ଯାହା ବଢିଆ ଆଉ ସଵାସ୍ ଖାଇକି ବହୁତ ଭଲ ଆଉ
ମନ୍ଦିର ଖାଇବା ତ ହେଇଥିଲା ଆଜି ଆଉ
ହୁଁ
ରାତିରେ ଗୋଟେ ତରେ ଭୋଜି ଅଛି ଦେଖିବା କଣ ହଉଛି ଆଉ
ଆଚ୍ଛା ଆଚଛା ଆଉ ମୋର ବି ଖାଏ ହଁ ହଁ ମୁଁ ଯାଇଛି ଘଣ୍ଟଶ୍ୱରୀ ଯାଇଛି ଚିପିଲି ମା ଘଣ୍ଟେଶ୍ଵରୀ ସେ ସବୁ ଯାଇଛି
ନା ଆମେ ସେଠି ଯାଇଥିଲୁ ସେ ଯଉ ଘଣ୍ଟ ଗୁଡା ସବୁ ନାହିଁ କି ପ୍ରବଳ ଘଣ୍ଟ ନାହିଁ ସେଠି
ହଁ
ସେ ପୋଲୋ ପାର ହେଇକି ଯିବ
ଲାଗ ହଁ ମାନସିକ ସେଇ ଯୋଉ ଆମର ଲୁହା ବ୍ରିଜ୍ ଅଛି ଲୁହା ଟିଣ ବ୍ରିଜ ରୁ
ହଁ ସେଇଟ ପାରିକି ଯିବ ଏପଟ ପୁରା ପାଣି ପୁରା ଭରପୁର ଥିବ ପୁରା ଖାଲ ଟା ଆଉ ସେଟା କଣ ପାଣି ଟା ଛଡା ହୁଏ ନା କଣ
ହଁ ସେଇଟା କଛିି ପିଲିମା ଟା ଚପମାଇ ସେଇଟା ଯୋଉ ହାଇଡ୍ରୋ ପାୱାର ଯୋଉ ଇଲେକ୍ଟ୍ରିସିଟି ସୃଷ୍ଟି ହୁଏ
ଆଉ ସେଇ ଇଲେକ୍ଟ୍ରିକ୍ ପାଇଁ ସେ ପାଣି ଟା ରଖିଛନ୍ତି ଦାମ କରିକି
ହଁ ହଁ ସେଇଟା ଗୋଟେ ଇ ନଈଟା ସେଇଟା ଗୋଟେ ଛୋଟ ନଈଟା ଗୋଟେ କହିବାକୁ ଗଲେ ଚିପିଲି ମା ଏଇଟା ଆଉ କଣ ଯ ଚିପିଲି ମା କଡ କହୁଛନ୍ତି
ତ ମୁଁ କହିନି ହେଟା ପାଣି ଟା ବି ଏପଟେ କାଇହିଁ ବନ୍ଦ କରି ରଖିଛନ୍ତି? କହିଲେ ଏପଟେ ଛଡା ହଉଛି, ଧୀରେ ଧୀରେ। କହିଲେ ଏଟା ଲୋକ ଯାଉଛନ୍ତି ଗୋଟେ ଦେଖିବାକୁ ସୁନ୍ଦର, ସେଇଥିପାଇଁ ରଖା ହେଇଛି ଆଉ।
ହୁଁ ଆଉ ହୀରାକୁୁଦୁ ବି ସେଇଭଳିଆ ଗୋଟେ ଅଛି।
ହଁ ହୀରାକୁଦୂ ଡ୍ୟାମ୍ ତ ସେଟା ତ ଆମେ ଦେଖିଛୁ ସାମୁଦାୟି।
ହୁଁ ଗାନ୍ଧୀ ମିନାର ଓ ନେହରୁ ମିନାର ଏପଟେ ଅଛି।
ହଁ ସେ ଯୋଉ ଚଢ଼ିକି ଉପରକୁ ଯାନ୍ତି ତ?
ହଁ ଚାଢିକି ଯୋଉ ଉପରୁକୁ ଯାଆନ୍ତି, ବୁଲନ୍ତି ତାକୁ ଚାରିପଟ କୁଣ୍ଡିବ
ହଁ ହଁ।
ହୁଁ।
ସେଇଟା ଆମେ ଯେତେବେଳେ ଯାଇଥିଲୁ ରାସ୍ତା ନଥିଲା। ସେଇଟା ଜଙ୍ଗଲ ଭିତରେ କଣ ଗୋଟେ ଥିଲା ପାହାଡ ଭଳିଆ ସେଇଠି ଚଢିକି ଯାଇଥିଲୁ।
ଆଛା।
ଆଉ ଏବେ ରାସ୍ତା ଫାସ୍ତା ହେଇଗଲାଣି ଆମେ ବୋହୁତ୍ ଦିନ ତଳେ ଯାଇଥିଲୁ। କି ହାଉସ୍ ଗୋଟେ କହନ୍ତି ନା ଲାଇଟ ହାଉସ୍ ନା ଗୋଟ କଣ କହନ୍ତି?
ହଁ ଲାଇଟ୍ ହାଉସ୍।
ଓ ହୋ।
ଆଉ।
ହ
ଆଉ ସ୍କୁଲ ସାଙ୍ଗ ସବୁ କଣ ସବୁ ସାଙ୍ଗ କେମିତି କଣ ସବୁ ଅଛନ୍ତି?
ହଁ ସ୍କୁଲ ସାଙ୍ଗ ତ ବୋହୁତ୍ ଭଲରେ ହିଁ ଅଛନ୍ତି। ଥଣ୍ଡାରି ଗୋଟେ ଗାଁ ବାହାରହାରକୁ ପଳେଇ ଆସିଛି।
ଗାଁରେ ଅଛ ନା ସାଙ୍ଗ ଘରକୁ ପଳେଇଛ?
ନାଇଁ ଏଠିକି ଦୁରକୁ ଟିକେ ପଳେଇଆଇଛି। ଟିକେ ଜବ ରେଲେଟେଡ ବିଷୟରେ ଟିକେ ବୁଝିବା ପାଇଁ କି କହିଦେଇଛି ଆଉ।
ଓହୋ।
ଆଉ।
ରଜ କେମିତି କଟିଲା?
ହଁ ରଜ ତ ଏମତି ବୁଲାବୁଲିରେ କଟିଗଲା ଆଉ ଏବେ ତ ରଥ ଯାତ୍ରା ପୁଣି ଆସୁଛି। ହଁ ତିନିଟା କ ରଜ ବୁଲାବୁଲିରେ କଟିଗଲା। ଏବେ ତ ରଥଯାତ୍ରା ଆସୁଛି।
ହୁଁ।
ଆଉ କଣ ହଉଛି ଦେଖାଯାଉ। ଆଚ୍ଛା।
ଦୋଳି ଖେଳିଥିଲୁ ଦୋଳିରୁ ପଳଲୁ ଆଉ। ଉଁ ଉଁ।
ଆ ହଁ, ଆଉ ଦୋଳିଟା ବନ୍ଧା ହେଇ ନଥିଲା ବୋଧେ?
ନା ଦୋଳି ବନ୍ଧା ହେଇଥିଲା। ଏ ଯୋଉ ପଟା ଦୋଳି।
ହଁ ଆଚ୍ଛା ପଟାଦୋଳୀ, ହଁ।
ବାଉଁଶ ଲାଗିଥିବ?
ହଁ ହଁ।
ଆଉ ବାହିଲଣି କମ୍ପିଟିସନ୍ ହୁଏନ କମ୍ପିଟିସନ୍, ଦେଖୀ କିଏ କେତେ ପର୍ଯ୍ୟନ୍ତ ଉଠାଇ ପାରୁଛି?
ଆଚ୍ଛା ବୋହୁତ୍ ହାଇଟି କିଏ ଜମ୍ପ କରିପାରୁଛି ସେମତି। ଏମିତି ହେଇକି ଇଏ ହେଇକି ଖସି ପଡିଛି ଆଉ। ହାଲକା ବନ୍ଧା ହେଇଥିବ ଖସି ପଡିଥିବ।
ହଁ ସିଧା ନା ନା ଖସିଲା କଣ କି ଯୋଉ ବ ବର୍ଷା ଟିକେ ଟିକେ ହେଇନଥିଲା କି? ବର୍ଷା ହେଇକି ଓଦା ହେଇଯାଇଥିଲା ପଟା ଟା।
ଆଚ୍ଛା।
ଆଉ ବାହିଲା ବେଳେ ବୁଟ୍ ନାଇଥିଲି ତ।
ଆଜ୍ଞା।
ଟା ଖସିଗଲା ଆଉ।
ଓହୋ।
ଖସିଗଲା ବୋଲି ପୁରା ତ ପର୍ବତରୁ ଖସିଲା ଭଳିଆ ଖସିିନି ଆଉ। ପିଠି ପିଠି ସବୁ ଛାଲି ହେଇଗଲା ଛେ।
ହେଇଥିବ ଏତେ ଉଚ୍ଚା ରୁ ପଡିଲେ ତ ସେମିତି ହବ।
ଆଉ ବା ହେଲେ ଟିକେ ଆମର ବନ୍ଧ ରୁ ତଳକୁ ଭଳିଆ ହେଇଥିଲା ଦୋଳିଟା।
ଆଚ୍ଛା।
ଆଉ ଖସିଲା ତ ଗୋଡ୍ ଟା ପଡ଼ିଗଲି ଧଇଲି ଯେ କିନ୍ତୁ ଧଇଲେ ହେଲେ ବି ହେଲାନି ଖସିଗଲା ହାତ ଆଉ।
ଆଉ ମାଡଟା ହେଇଗଲା ଆଉ ଅଣ୍ଟା ପିଠି ସବୁ ମାଡ ହେଇଗଲା ଏ ରଜ ଫଜ ହେଇଗଲା ମେଡିସିନ ଫେଡିସିନ ଖାଇକି ଭଲ ହେଲା ଆଉ।
ଆଚ୍ଛା ମେଡିସିନ ସବୁ ଖାଇକି ଭଲ ହେଲା ଏ କଣ ଇଞ୍ଜେକ୍ସନ ହେରିକା ନେଲା କି।
ନାଇଁ ଇଂଜେସନ ନାଇଁ ଏଇ ପେନ କିଲର କଣ ମେଡିସିନ ୟାଡୁ ସିଆଡୁ ଦେଲେ ଆଉ। କଣ ଟିକେ ରାଞ୍ଚି ରୁଞ୍ଚି ହେଇଯାଇଥିଲା ତ। ଡ୍ରେସ ପିନ୍ଧିଥିଲି ତ ସେଇଥିପାଇଁ ବେଶୀ କିଛି ଖଣ୍ଡିଆ ଖାବରା ହେଲାନି।
ଆଛା ହଁ ଭଲ। ମେନ ଦ୍ୱାର ତାହାର ଠାକୁର ଅଛନ୍ତି ମାନେ ଅଳ୍ପ ଅଳ୍ପରେ କିଛି ଗୋଟେ ଅ ମାନେ ବ ମାନେ ଇଏ ହେଇଯାଇଛି ଭଲ ଠାକୁର ଅଛନ୍ତି।
ଏ ବୁଦାରେ ପଇଲି ପା ନହେଲେ ଅଲଗାରେ ଜାଗାରେ ପଡ଼ିଥିଲେ ମାଡ ହେଇଥାନ୍ତା ବୁଦାରେ ପଡିଗଲି ତ।
ଆଛା ଆଉ ସେଇଥିପାଇଁ ଯାହା ହଁ ହଁ କର ହେଲେ ସେ ଯାହା ହଉ ମାନେ ଗୋଟେ ଜିନିଷ ଠାକୁର ଅଛନ୍ତି ବୋଲି ବଞ୍ଚେଇ ଦେଲେ ନା ଆଉ।
ହଁ ନା ନା ସେ ଦୋଳିଟା ସେଠି ବନ୍ଧାହେଇଥିଲା ଯଦି କିଏ ଖସି ଖସି ପଡନ୍ତି ଯେମିତି କିଛି ଶିବିୟର ନହବ। ଛଣଗଦା ଇଏ ସିଏ ଉ ସବୁ ବାଲି ମାଟି ମିଶିକି ସବୁ ଥିଲା ସେ ଜାଗା ଟା।
ଆଚ୍ଛା।
ଏଇଆ ଆଉ।
କୌଣସି ଏମତି ତ ହବ ଆଉ ଟିକେ କେୟାର ରେ କରିଥିଲେ ଏତେ ହେଇନଥ ହନ୍ତା କି ଟିକେ ଖେଳିଲା ବେଳେ ଆଉ ମନ ତ ପୁରା ପ୍ରଫୁଲ୍ଲତା ରହିବ ଆଉ ସିଏ କୋଉଠି ଆଉ ଜ ଜଣା ପଡିବ।
ଜଣା ପଡିବ ଆଉ କଣ।
ହଁ।
ହେ ଏଇ ତର ତର ତରତର ସିଏ ଖେଳିବ ଶୀଘ୍ର। ଏମିତି ତରବର ହେଲାଠୁ ଯାହା ଅସୁବିଧା ହୁଏ ଆଉ।
ହଁ ପାଠଛିପ ହୁଁ ପାରାଗ ଥିବ ଇଏ କେ ପାଞ୍ଚ ମିନିଟ୍ ଖେଳିଲେ ସିଏ ଦଶ ମିନିଟ୍ ଖେଳିବ। ଆଉ ସିଏ ପନ୍ଦର ମିନିଟ ଖେଳିଲେ ଇଏ କୋଡିଏ ମିନିଟ ଖେଳିବ ଏମିତି ତ ଆଉ ବାଡା ବାଡି। ଏଇ ସବୁ ପାଟିତୁଣ୍ଡ ଏମିତି ସ ସବୁ ଟିକେ ମନ ମିଳନ ଏମିତି ତ ଚାଲେ ଆଉ ତ ଆମ
ସାଙ୍ଗସାଥି ମେଳ ହେଲା ପରେ ଯାହା ହୁଏ ଆଉ ସାଙ୍ଗସାଥି ମେଳ ହେଲା ପରେ ଯା
ଆଉ ଲୁଡୁ ଫୁଡ଼ୁ ଖେଳିନ।
ଲୁଡୁ ଲୁଡୁ ନା ଲୁଡୁ ଖେଳ ସମୟ ହେଇନି।
ଓଁ ହ ରଜରେ ଲୁଟୁ ପାନ ଖାଇଛ ନା ନାଇଁ।
ହଁ ପାନ ତ ଆଉ ବନ୍ଦ ଅଛି।
ରଜ ପାନ ତ ନିହାତି ବଢିଆ ଲାଗିବ ଏଇଠି ତ ଏପଟ ସାଇଡ ରେ ମିଳିଲାନି ଆଉ ପାନ ଆଉ। ଆ ପଟ୍ ସାଇଡ ରେ ମିଳିଲାଣିି ଆଉ।
ପାନ ମିଳିଲାନି।
ନାଇଁ ହଉ ଭାଇ ମୁଁ ରଖୁଛି ଆଉ କଥା ହବା ଆଉ।
ହୁଁ ହୁଁ।